ହା
ହାଲୋ।
ଆପଣ କେମିତି
ଶୁଭ ସନ୍ଧ୍ୟା। କେମିତି ଅଛ?
ହଁ ବହୁତ୍ ଭଲ ଅଛି। ଆପଣ କେମିତି ଅଛନ୍ତି?
କେମିତି ଅଛ?
ଆପଣ କେମିତି ଅଛନ୍ତି? ମୁଁ ତ ବହୁତ୍ ଭଲ ଅଛି।
ମୁଁ ବି ବହୁତ୍ ଭଲ ଅଛି।
ଆପଣ ଖାଇଛନ୍ତି କଣ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ଏଇ ବିସ୍କୁଟ୍ ଖାଇଥିଲି ଆଉ।
ଆଚ୍ଛା। ଖାଲି ବିସ୍କୁଟ୍ ନା ଆଉ କିଛି ଖାଇଥିଲେ ତା ସହିତ?
ଖାଲି ବିସ୍କୁଟ୍ ଖାଇବାକୁ ଭଲ ଲାଗେ। ପ୍ରାୟତଃ ଆଉ କିଛି ନୁହେଁ। ଆଉ ତମେ?
ମୁଁ ଏଇ ମୁଢ଼ି ଆଉ ମିକ୍ସଚର୍ ଟିକେ ଖାଇଥିଲି।
ଓ
ଦେହ କେମିତି ଅଛି ଆପଣଙ୍କର?
ଦେହ ଭଲ ଅଛି।
ଆଚ୍ଛା। ସକାଳୁ କେତେବେଳେ କଣ ଉଠିଲେ କଣ କଲେ?
ସକାଳେ ଉଠିଲି ସେଇ ସା ଛଅଟା ବେଳୁ ଉଠିଚି ଆଜି ସାଢେ ଚାରିଟାରୁ ଉଠିଲି। ଆଉ ସାଢେ ଚାରିଟାରୁ ଉଠିିକି ନିଦ ନିଦ ହେଲାନି ଗରମ ଲାଗୁଥିଲା। ତାପରେ ଟିକେ ବୁଲିିବାଲିକି ପୁଣି ଟିକେ ଶୋଇଲି। ପୁଣି ଯାଇକି ଉଁ ବାହାରିଲି ଗାଧୋଇ ପାଧେଇକି ଆଉ।
ଆଚ୍ଛା ଆଚ୍ଛା। ମୁଁ ସେଇ ସକାଳ ଛଅଟା ବେଳେ ଉଠିଲି। ଉଠିକି ବ୍ରସ୍ କରିକି ଘର କାମ କରିକି ଗାଧେଇଲି। ଗାଧେଇ ପାଧୁଆ ଶାରୀ ତାପରେ ଠାକୁର ପୂଜା କଲି। ଏମତି ସବୁ ଚାଲିଚି ଆଉ।
ଆଚ୍ଛା। ଆଉ କେବେ ଆସୁନା ଆମ ଘର ଆଡ଼େ।
ତମ ଘରଟା କୋଉଠି ଟିକେ କହୁନାହାନ୍ତି?
ଖାଇବା କଣ ଖାଇଥିଲ?
ଖାଇବା ଖାଇଥିଲି ଅଁ ୟଁ ଭାତ ଖାଇଥିଲି ଡାଲି ଖାଇଥିଲି। ପୋଟଳ ଆଳୁ ତରକାରୀ ଆଉ ଭେଣ୍ଡି ଆଳୁ ଭଜା। ଖଟା ଆମ୍ବ ଏମିତି ସବୁ ଖାଇଥିଲି ଆଉ ଆପଣ କଁ ଖାଇଥିଲେ?
ଆମେ ଖାଇଥିଲୁ ଗରମ ଡା ଶାଗ ଭଜା ପନିର ଚିଲ୍ଲି ପନିର ଛତୁ ପୋସ୍ତ
ଆଜ୍ଞା।
ଆଉ ଆଚାର ଆଉ ଆମ୍ବ ଯେହେତୁ ଆମ୍ବ ସି ଜିନ ଚାଲିଚି ଆମ୍ବ ଉପରେ ମାଡ଼ ଆଉ।
ଆମ୍ବ ତ ହଁ ଆମ୍ବ ତ ଉପରେ ମାଡ଼ ରହିବ ଆଉ। ଆମ୍ବ ସେକ୍ ଫେକ୍ କରିକି ପିଇଲେଣି କି ନାଇଁ?
ଆଉ?
ଆମ୍ବ ଆମ୍ବରେ କରିକି ରସ କରିକି ପିଇଲେଣି କି ନାଇଁ?
ହଁ ପିୟା ହଉଚି। ଡେଲି ଡେଲି ଆମ୍ବ ତ ଆମର ଗଛରେ ହଉଚି ଡେଲି ଡେଲି ଆଣିକି ତାକୁ ଆଇସ୍କ୍ରିମ ଜୁସ୍ ବନେଇକି ପିଉଚୁ ଆଉ ଆଉ ଆପଣ?
ହଁ। ଆମ୍ବ ତ ମୁଁ ଏତେ ଭଲ ପାଏନି ତଥାପି ସେମିତି କେବଳ ଭାତରେ ଖାଏ ଆଉ।
ହାଁ ଆପଣଙ୍କୁ ଆମ୍ବ ବିଲକୁଲ ବି ଭଲ ଲାଗେନି?
ନାଇଁ ଭଲ ଏତେ ବି ଭଲ ଲାଗେନି କେବଳ ଭାତରେ ଟିକେ ଲଗେଇକି ଖାଏ। ସେ ପୁଣି କିଣା ଆମ୍ବ ଖାଏ ଗଛ ଆମ୍ବ ମତେ ଟିକେ ଭଲ ଲାଗେନି। ଆଉ କିଣା ଆମ୍ବ ଯେତିକି ସେଇ ଭାତରେ ଖାଇବା କଥା ଖାଏ ଆଉ।
ଆମର କହୁଚନ୍ତି ଆମର ଇଏ ବାଇଗଣ ପଲ୍ଲେଇ
ହଁ ସେଇ ବାଇଗଣ ପଲେଇ ଆମ୍ବ ଟିକେ ଭଲ ପାଏ ନହେଲେ ଗଛ ଆମ୍ବ ଆଜ୍ଞା।
ଦାମୀ କିଆ ଆମ୍ବ ଆଲଫାନ୍ସୁ
ନା ସେ ସବୁ ଏତେ କିିଏ ଖାଉଚି ଆପଣ ଅ ଆପଣ ଭଲ ପାଆନ୍ତି ନା ଆମ୍ଭକୁ ଭଲ ପାଆନ୍ତିନି?
ମତେ ଟିକେ ଦେଶୀ ଆମ୍ବ ଟା ଭଲ ଲାଗେ ଖାଇବା ପାଇଁ। ମାନେ ନିଜ ନିଜ ଗଛରେ ହେଇଥିବ ସେଇଟା ତୋଳିକି ଆଣି ଖାଇବା ଭଲ ଲାଗେ ଆଉ ଯୋଉ ଇଏ କିଣା ଆମ୍ବ ମତେ ଏତେଟା ଭଲ ଲାଗେନି।
ଆଚ୍ଛା ଆଚ୍ଛା ନାଇଁ ମ ତ ସେ ଦେଶୀ ଆମ୍ବ ଏଇଥିପାଇଁ ଭଲ ଲାଗେନି ତା ଆଗରୁ ଟିକେ ଅଧିକା ମାନେ ଥାଏ ନା ଟିକେ ଯୋ ଇଏ ଆଉ ଚୁଳିଆ ଆମ୍ବ ଟାଇପ୍ ର ଥାଏ ସେଇଟା ଟିକେ ସେଇଥିପାଇଁ ମତେ ଟିକେ ଏତେ ଭଲ ଲା
ତମର ତମର ଆମ୍ବ ଗଛ ଅଛି ନା ଆମ୍ବ ଗଛ ନାହିଁ?
ନା ନା ଆମର ଆମ୍ବ ଗଛ ତ ନାହିଁ। କିନ୍ତୁ ଆମେ ଏଇ କିଏ ବନ୍ଧୁବାନ୍ଧବ କିଏ ଦେଲେ ଆମେ ଖାଉ ଆଉ।
ଓ ଆମର ଆମ୍ବ ଗଛ ଅଛି। ମୋ ମମି ଲଗେଇଥିଲା ଆମ୍ବ ଏବେ ନୂଆ ଫଳିଚି। ବହୁତ ଖୁସି ଲାଗିଲା ଦେଖିକି ବହୁତ ସାରା ଆମ୍ବ ହେଇଥିଲା।
ଆଚ୍ଛା ମତେ ଏ, ଉଁ, ମାନେ ସେଇଥିପାଇଁ ଟିକେ ଭଲ ଲାଗେନି କାହିଁ ଆମର ତ ଆମ୍ବ ଗଛ ନାହିଁ। ତ ସେଥିପାଇଁ ବି ମୋତେ ଟିକେ ଭଲ ଲାଗେନି ସେ ଆମ୍ବ ଗୁଡା ଆଉ। ଆଚ୍ଛା, ରଜରେ କଣ କେମିତି କଣ ଭାବିଛନ୍ତି କରିବେ?
ରଜ ପାଇଁ ତ ସେମତି କିଛି ଭାବି ନାହିଁ ଦେଖିଆ କୁଆଡେ ସାଙ୍ଗମାନେ ଆସିଲେ ଟିକ କେ ବୁଲାବୁଲି କରିବା ପାଇଁ ଯିବୁ। ଆଉ ଉଁ,
ପୋଷା କ ପୋଷାକ କିଣିଲେଣି ନା କିଣିନାହାନ୍ତି?
କିଣା କିିଣି ତ ହେଇନି ଯାଇଥିଲୁ ମଝିରେ ମାର୍କେଟ୍ ଟିକେ। ଆ, କିଣିଥାଉଁ ଯେ ଆଉ ବର୍ଷା ବି ଆସିଲା ଜୋରେ ଆମେ ସେମତି କିଛି ପ୍ରିପିୟାର ହେଇକି ଯାଇନଥିଲୁ ନା। ତ ପଳେଇ ଆସିଲୁ ଉଁ, ପୁଣି କେବେ ଯାଇକି ନେଇଆସିବୁ ଆଉ। ଆଉ ତୋମେ?
ଆଚ୍ଛା, ଆଚ୍ଛା। ନାଇଁ ମୁଁ ବି ସେମିତି କିଛି କିଣିନି ମୋର ଦାଦା ଆସିବାର ଅଛନ୍ତି। ସେ ଆସିଲେ ଆମେ ମିଶିକି ଯିବୁ ବଜାରକୁ କିଣିବା ପାଇଁ ଆଉ। ସେମିତି କିଛି ପ୍ଲାନ୍ ବି ହେଇନି ଏପର୍ଯ୍ୟନ୍ତ ତ ଦେଖାଯାଉ କଣ ହଉଚି।
ଆଉ ତୋମର କିଛି ସେମିତି ରଜରେ ପ୍ଲାନିଂ ହେଇନି କୁଆଡେ ବୁଲାବୁଲି?
ହଁ ର- ନାଇଁ ରଜରେ ତ ସେଟା ରଜ ଟାଇମ୍ ଆସିଲେ ଦେଖାଯିବ ଏବେଠୁ ହଁ ମୋତେ ବହୁତ ଭଲ ଲାଗେ ଟିକେ। ମାନେ ଯେ ମାରେ ବଜାର ଯାଇକି ଟିକେ ଉଁ, ଏ ଆଣିବା କିଣାକିଣି କରିକି ଆଣିବା ବୁଲାବୁଲି କରିବା।
ତ ବେଶି ଭଲ ଲାଗେ ମାନେ ଏ, କୋଉ ଟାଇପ୍ ର ଜିନିଷ ତୋମେ ବାର୍ଗେନିଂ କରିପାର?
ହଁ ବାର୍ଗେନିଂ ତ ନୁହଁ ସେତେଟା ଭଲ କରିପାରେନି, କିନ୍ତୁ ଚଳିବ? ଅ, ଏଇଆା ନୁହେଁ କି ସେ ଶହେ ଟଙ୍କା କହିଥିବେ ମୁଁ କାଟିଦେବି ଖାଲି ପଚାଶ ଟଙ୍କା। ସେମିତି କରିପାରେନି କିନ୍ତୁ କରିପାରେ ଆଉ ସେଇଠି ସତୁରି ଟଙ୍କା ଦେଇ ଜାଣିପାରିବି କିନ୍ତୁ ପୁ-ପୁରା କାଟିପାରିବିନି ଏଇ ଟାଇପ୍ ର ଆଉ।
ହେଲେ ମାର୍କେଟିଂ ବହୁତ ପସନ୍ଦ। ମୁଁ ସେତେଟା କରେନି ମୋତେ ଭଲ ଲାଗେନି। ମୁଁ କରି ପାରେନି ବାର୍ଗେନିଙ୍ଗ ସେତେଟା। ବହୁତ ରେୟାର୍ ଜାଗରେ କରିବାକୁ ଭାବେ ଯୋଉଠି ଦରକାର ସେ ଜାଗାରେ କରେ ନହେଲେ ତ ବିଲକୁଲ ବି କରେନି।
ଓହୋ। ନା ମୋତେ ଭଲ ଲାଗେ ନା ମଜା ଆସେ ମଝିରେ ମଝିରେ ଟିକେ ଯାଇକି ଅ, ବଜାରରେ ଯାଇକି ବୁଲାବୁଲି କରିବା ଖା ପିଆ କରିବା ମୋତେ
ମୋତେ ବି ମୋତେ ବୁଲାବୁଲି ବହୁତ ପସନ୍ଦ କିନ୍ତୁ ଅ, ଟିକେ ମାନେ ନୂଆ ନୂଆ ଜା ଗା ଅ, ମାନେ ମୋ ତେ ଟିକେ ନେଚର୍ ଜିନିଷ ବହୁତ ପସନ୍ଦ ମୁଁ ସେସବୁରେ ଟିକେ ଅଧିକ
ହଁ ଏଇ ପାହାଡ଼ ପାହାଡ଼ ଯିବା ସେସବୁ ଭାରି ପସନ୍ଦ ହଉଥିବ ନାଇଁ? ହଁ ମୋତେ ବି ସେଇ ପାହାଡ଼ିଆ ଜାଗା ଟିକେ
ବୁଲାବୁଲି ମୋତେ ଏତେ ଭଲ ଲାଗେନି ମୋତେ ଜନଗହଳ ଏତେ ପସ ସନ୍ ନୁହେଁ। ଗହଳ ଚହଳ ଯୋଉଠି ଅଧିକ ଥିବ ମୋତେ ଭଲ ଲାଗେନି।
ନାଇଁ ମୋତେ ସବୁ ପସନ୍ଦ। ମାନେ ବାହାରକୁ ଯିବା ମୋତେ ଭଲ ଲାଗେ। ବାହାରକୁ ବି ଯିବା।
ତେ ସାରା ଇଏ ଭଲ ଲାଗେନି।
ଓହୋ। ନାଇଁ ବାହାରକୁ ଯାଇଁକି ଏଇ ଯୋଉ ଯେତେବେଳେ ଶୀତଦିନ ଆସେ ଶୀତଦିନ ଛୁଟି ଥାଏ। ସେଇ ଟାଇମ୍ ରେ ଟିକେ ବୁଲାବୁଲି କରିବା ଯୋଉ ନୂଆବର୍ଷ। ବୁଲାବୁଲି କରିବା ଟିକେ ଭଲ ଲାଗେ ଆଉ। ଯାଇଁକି ବାହାର ବେଶୀ ଭଲ ଲାଗେ ଯେ ପାହାଡିଆ ଏରିଆ ଯାଇଁକି ବୁଲାବୁଲି କରିକି ସବୁ ଜିନ୍ଷ ଦେଖିବା ଟିକେ ଭଲ୍ ଲାଗେ ଆଉ ଆପଣଙ୍କୁ କେମ୍ତି ଲାଗେ?
ମତେ ଭୋଉତ୍ ମତେ ଶୀତ ଦିନ ଆସିଲେ ତ ନୂଆ ନୂଆ ଜାଗା ଆମେ ତ ପ୍ଲାନିଂ କରି ରଖିଥାଉ ଆମର ସବୁ ସାଙ୍ଗ ମାନେ ଅ ଛନ୍ତି ଆମେ ନୂ ନୂଆ ବର୍ଷରେ କୋଉଠି ନା କୋଉଠି ଯାଆବି ହେଲେ ଯାହୁ ନୂଆ ନୂଆ ଜାଗା ଯାଉ। ତ ଆମେ ତା କିଛି ଦିନ୍ ଆଗୁରୁ ପ୍ଲାନିଂ କରିଥାଉ ଆଁ ବଜେଟ୍ ଦେ ସବୁ ଜିନ୍ଷ ପ୍ଲାନିଂ କରି ରଖୁ ନୂଆ ନୂଆ ଜାଗା ଯାଉ। ଭୋଉତ୍ ମଜା।
ଆଚ୍ଛା ଆଚ୍ଛା ଓଁ ହଁ। ଏଥର ଅଁ ମ୍ ଆମେ ବି ଯାଇଥିଲୁ ଘଟଗାଁ ତାରିଣୀ। ଜାଣିଥିବେ ସିଆଡେ ସବୁ ବୁଲାବୁଲି କରିକି ଆସିଥିଲୁ ଭଲ ଥିଲା ଜାଗା ବୋହୁତ୍ ମଜା ଆସିଥିଲା। ଆଉମ୍
ଭଲ ତମେ ବୁଲ ଆଉ ରାତିରେ ଆମର ରୁଟି ଆଉ ତା ସହିତ ଉମ୍ ସାଇଟ୍ ରେ ଆମର ସବୁବେଳେ କ୍ଷୀର ଟିକେ ରହିଥାଏ ସମସ୍ତୁଙ୍କୁ କ୍ଷୀର ଭୋଉତ୍ ପସନ୍ଦ କିନ୍ତୁ ମତେ ପସନ୍ଦ ନୁହେ ଆଗରୁ ପିଉଥିଲି ବର୍ତ୍ତମାନ୍ ନ୍ହାଇଁ।
ଆଜ୍ଞା।
ଆଉ ତା ସଇତ କିଛି ବି ର ଖିଥିବେ ମୁଁ ତ ଉଁ ଏଇ ଉପରେ ଅଛି ସେମାନେ ତଳେ କଁ ରୋଷେଇ କରୁଥିବେ ଆଉ।
ଆଚ୍ଛା ଆଚ୍ଛା କ୍ଷୀର ଖାଲି ପସନ୍ଦ ନା ପସନ୍ଦ ନୁହଁ ନା ଦହି ଛେନା
ନାଇଁ କ୍ଷୀର ମତେ ଭୋଉତ୍ ପସନ୍ଦ ଥିଲା ଛୋଟବଳେ ନେ ମୁଁ ଭୋଉତ୍ କ୍ଷୀର ପିଏ କିନ୍ତୁ ଧୀରେ ଧୀରେ କାହିଁକି କେଜାଣି ମୋର କ୍ଷୀର ଓପୁରୁ ଗୋ ମତେ ଇଏ ବାସିଲା ମତେ ତ ଭଲ୍ ଲାଗିଲାନି ଆଉ। ତାହାପରେ ଅ ଆଇଁଷ ମୁଁ ଖା ଖାଏ ମାନେ ଛାଡି ଦେଇଥିଲି ଏ ପୁଣି ଭାବୁଛି ଛାଡିଦେବି ସେ ସୁଯୋଗ କେବେ ମିଳିବ କେଜାଣି ମୁଁ ଜାଣିନାହିଁ। ମିଳିଲେ ମୁଁ ଜୁ ତୁରନ୍ତ ଛାଡିଦେବି।
ନାଇଁ ନାଇଁ ଛାଡ଼ନ୍ତୁନି ଖାଆନ୍ତୁ। କ୍ଷୀର ଫୀର ତ ଆପଣ ଖାଉନାହାନ୍ତି ଏତେ? ନାଇଁ ମୁଁ ଆମିଷ ଟୋଟାଲି ଖାଏନି ମାନେ ଜମା ବି ଖାଏନି ଆମିଷ କିନ୍ତୁ କ୍ଷୀର ଫୀରରେ କେବଳ ଘିଅଟି ଖାଏ ଆଉ ନନେ କିଛି ଖାଏନି।
ଓ ତାହେଲେ ମାନେ ତମେ ଗାଈର ଜିନିଷ କିଛି ବି ଖାଅନି?
ନାଇଁ ନାଇଁ କିଛି ଖାଏନି କେବଳ ଆଉ କେବଳ ଖାଏ ହୋଉଛି ସେଇ ଆ ଘିଅରୁ ଟିକେ ଭଲ ପାଏ ଖାଇବାକୁ ସେ ଫୁଣି ବୋହୁତ୍ ମାନେ କମ୍ ଏ ଏତେ ବୁଁ ଅଧିକା ନୁହଁ ବୋଉତ୍ କମ୍ ଖାଏ କିନ୍ତୁ ଖାଏ।
ଭଲ ତାହେଲେ ମତେ ବି ଭୋହୁତ୍ ମତେ କିନ୍ତୁ ଭୋଉତ୍ ପସନ୍ଦ। ଥିଲା ମାନେ ଦହି ଛେନା ଛେନା ର ମତେ ତାର ଯୋଉ କ୍ଷୀରକୁ ଯୋଉଟା ବନେଇକି ଛେନା ବନାହେଇଥିବ ସେଇ ଛେନାଟା ଭୋଉତ୍ ପସନ୍ଦ। କିନ୍ତୁ ଦହିର ଯୋଉ ଛେନଟା ପସନ୍ଦ କିନ୍ତୁ ଏତେଟା ହ୍ନୁ ଏଁ ଆଉ ଘିଅ ତ ବୋଉତ୍ ଘିଅ ମୁଁ ବୋଉତ୍ ଖାଏ କିନ୍ତୁ କ୍ଷୀରଟା ଛାଡି ଦେଇଛି ଆଉ ବାକି ବାକି ସାରା ଖାଉଚି।
ଆଚ୍ଛା ଆଚ୍ଛା ଆଉ ଯୋଉ ଆମିଷ କାହିଁକି ଛାଡ଼ିବା ପାଇଁ କୋଉଚନ୍ତି?
ଆମିଷ ମତେ ଇଚ୍ଛା ହୋଉନେଇଁ ଆଉ ଖାଇଆ ପାଇଁ ଭଲ ଲାଗୁନେଇଁ।
କାହିଁକି ସେମ୍ତି କିଛି ଥିବ?
ନା ସେମତି କିଛି ହ୍ନାଇଁ ଯେ ଇଚ୍ଛା ହୋଉନେଇଁ ଆଉ ଖାଇଆ ପାଇଁ। ଧୀରେ ଧୀରେ ନୂଆମ୍
ପ୍ଲେନ୍।
ହଁ ବହୁତ ଖାଇଦେଲେଣି ଛୋଟବେ‍ଆ ଯିବ ତ ଖାଇ ଖାଇ ଆାଉଛି ମଝିରେ ଚାରି ବର୍ଷ ଛାଡି ଦେଇଥିଲି ମତେ ଘରେ ପୁଣି ଜବରଦସ୍ତି ଖୋଇ ଦେଲେ
ନାଇଁ ଯଦି ଘରେ ଛାଡିବାକୁ ଦଉନାହାନ୍ତି ତାହେଲେ ଛାଡ଼ନି
ସେଇଟା ନୁହେଁ ଦେଖ ଭାବୁଛି ଆଗକୁ ଛାଡିଦେବି ଦେଖ ଯାଉ କଣ ହଉଛି?
ହଁ ତାହେଲେ ଦେଖନ୍ତୁ ଆଉ ଟିକେ ଯାଉ ନହେଲେ ଛାଡ଼ିବେ ଏବେ ତ ପଢ଼ାପଢ଼ି କରୁଛନ୍ତି ଛାଡ଼ନ୍ତୁନି ପରେ ଛାଡ଼ିବେ ଆଉ
ଏକ୍ଜାମ ହେଇଥିଲା କେମତି କଣ କୋଶ୍ଚିନ୍ ଆସିଥିଲା?
ହଁ ପେପର୍ ତ ବହୁତ ଭଲ ହେଇଥିଲା କୋଶ୍ଚିନ୍ ହଁ ସେମିତି ବହୁତ ବି ଡିଫିକଲ୍ଟ ବି ନଥିଲା ଚଳିବ
ଭଲ ମାନେ ତମର ମାନେ ଯୋଉ କ୍ୱସିସନ ସବୁ କଲେଜ ବନାଏ ନା ମାନେ ବାହାରୁ ଆସେ?
ନାଇଁ ନାଇଁ ଯୋଉ କଲେଜ ବନାଏନି ପ୍ରଶ୍ନ ଗୁଡ଼ାକ ପ୍ରଶ୍ନ ସବୁ ଆସେ ବାହାରୁ ସବୁ ବଡ଼ ବଡ଼ ବିଦ୍ୟାଳୟ ମାନାନଙ୍କର ସବୁ ଆସେ
ଭଲ ତାହେଲେ ତମର କେତେ ମାନେ ତମେ କେତେ କେତେ ଭାବୁଛ ତମ ସବୁ କେତେ ଆଟେଣ୍ଡ କରିଛ କ୍ୱସିନ ସବୁ?
ଆଟେଣ୍ଟ କହିବାକୁ ଗଲେ ମୁଁ କରିଛି ସବୁତକ ଯେତେବେଳେ ଆମର ବାହାରିବ ସେତେବେଳେ ଜଣାପଡ଼ିବ କଣ କେମିତି ଆସିଛି ଫଳ ଆଉ
ଆଚ୍ଛା ଆପଣଙ୍କର ରେଜଲ୍ଟ ଆସିନି ଏ ଯାଇ?
ନାଇଁ ନାଇଁ ଏଇଥର ମୁଁ ଚତୁର୍ଥ ଅଧ୍ୟାୟ ପରୀକ୍ଷା ଦେଇଥିଲି ଦେଖାଯାଉ ପରୀକ୍ଷାରେ କଣ କେମିତି ଫଳ ଆସୁଛି ଏପର୍ଯ୍ୟନ୍ତ ତ ଆସିଯିବା କଥା କଥା ଆମର ବହୁତ ଜଲ୍ଦି ବାହାରିଯାଏ ଆମର ହେଉଛି ବିଜୁ ପଟ୍ଟନାୟକ ର ୟୁନିଭର୍ସିଟି
ହୁ।
ହୁଁ। ତ ଦେଖାଯାଉ କଣ କେମିତି ରେଜଲ୍ଟ ଏଥର ଆସୁଛି ଆମର ଆଉ ଆପଣଙ୍କର ଏଠାର କୋଉ କୋଉଟା ପରୀକ୍ଷା ଦେଲ?
ଆମେ ପ୍ରଥମ ଟା ଦେଇଛୁ ତାର ତ କିଛି ଫଳ ଆସିନାହିଁ ଆ ପରୀକ୍ଷା ବହୁତ ଭଲ ହେଇଛି ଅ ଫାଷ୍ଟ ପେପର ଟା ମୋର ଟିକ ନର୍ମାଲ ଯାଇଛି ବେଷ୍ଟ କହିପାରିବିନି କିନ୍ତୁ ଲାଷ୍ଟ ପେପର ବହୁତ ବେଷ୍ଟ ବହୁତ ବହୁତ ବହୁତ ବଢିଆ ଯାଇଛି ଆଉ ତାପର ଟା ବି ଭଲ ଯାଇଛି ଆଉ ଆଉ ଦିଟା ଯୋଉଟା ଏ ମୁଁ ବହୁତ ଆଶା ରଖିଥିଲି ଯୋଉ ଭଳିଆ ଦେବି ବୋଲି ମାନେ ସେଇଭଳିଆ କୋଶ୍ଚିନ ସବୁ ଆସି ଥିଲା କିନ୍ତୁ କୋଶ୍ଚିନ ଟା ଯଉ ତାର ଯୋଉ ପାଟନ ଥିଲା ସେଗୁରା ସବୁ ମାନେ ନମ୍ବର ସବୁ ଚେଞ୍ଜ ହେଇକିଥିଲା ତ ସେଥିପାଇଁ ଅ ମୋତେ ଟିକେ ମନ ଟା ଦୁଖ